ନମସ୍କାର ଜୟ ଜଗନ୍ନାଥ।
ସ୍କାର ନମସ୍କାର ଜୟ ଶ୍ରୀ ଜଗନ୍ନାଥ, କଣ କରୁଚନ୍ତି।
ନାଇ କିଛି ନାଇଁ।
ବସିଚନ୍ତି।
ହୁଁ।
ଆଚ୍ଛା କଣ ଖିଆପିଆ ହେଇଚି ଆଜି?
ଖିଆ ପିଆ ସକାଳେ ହେଇଥିଲା। ଅରୁଆ ହେରି ଅରୁଆ ଡାଲମା ହେରିକା ଆଉ।
ଅରୁଆ ଡାଲମା ଆଜି ମୋର ତ ସବୁଦିନ ଅରୁଆ ଆଜି ଅରୁଆ ହାତ ଡାଲମା ଭଜା ଏଇଆ କୁ ଖାଇଥିଲି ଆଉ।
ଆଚ୍ଛା।
ଆଜ୍ଞା।
ଆଉ ଅଫିସ୍ ରୁ ଆସିଲଣି ନା?
ନାଇଁ କାମ ତ ସଇଲାଣି ବସିଚି ଯିବା ଆଉ।
ଆଚ୍ଛା।
ଆଜ୍ଞା।
ଆଜି ଗରମ କେମିତି ହଉଚି ସିଆଡେ?
ଆଉ ଗରମ ତ ପ୍ରବଳ ଏଇଆଡେ। ଆଉ ଆପଣ କେବେ ପୁରୀ ଆସୁଚନ୍ତି?
ଯିବା ଯିବା।
କେବେ?
ଯିବା ଆଉ।
ଆଉ କଣ କୁହନ୍ତୁ? ହାଲୋ।
ହଁ।
ଆଉ କଣ କୁହନ୍ତୁ?
ଆଉ ଉ ଆଉ ରାତିରେ ଆଜି କଣ ହବ ଖାଇବା ପିଇବା?
ରାତିରେ ସେଇ ଖାଇବା ଅଛି ସେଇଆକୁ ଖାଇବା। ଆଉ ରାତିରେ କିଏ ରୋସ୍‌ ଷେଇ କରୁଚି ଯୋଉ ଭଳିଆ ଗରମ ହଉଚି ଗ୍ୟାସ୍ କତିକି ଗଲା ବେଳକୁ ମଣିଷର
ହୁଁ।
ଜୀବନ କଣ ହେଇ ଯାଉଚି।
ଆଜି ଆଜି ଟିକେ ପ୍ରବଳ ଗରମ ହଉଚି ଆଜି।
ହଁ ଆପଣ ହେ ଯୋଉ ମେଡିସିନ କଥା କହୁଥିଲେ ଖାସ ପାଇଁ ଆଉ ସେ ସବୁ ଚାଲିଛି ଠିକ୍ ଠାକ୍ ତ?
ହୁଁ।
ଆଛା।
ଆଛା ଆଛା।
ହୁଁ। ଆଉ ସାରମା ମନ୍ଦିର କେବେ ଯାଉଚନ୍ତି ଆଉ?
ସାରଳା ମନ୍ଦିର ଆର ସଂକ୍ରାନ୍ତି କୁ ଯିବା।
ଆଛା ସବୁ ସଂକ୍ରାନ୍ତି ଯାଆନ୍ତି ବୋଧେ।
ହୁଁ।
ଯାଆ ହଉ ମାଆଙ୍କ ଡାକେରା ଆସୁଚି ମା ଡାକୁଚନ୍ତି ଯାଉଚନ୍ତି ଆପଣ ଆଉ।
ନା ସେ ଜାଗା ଟା ହୁଁ ହୁଁ କୁହନ୍ତୁ? ମୁଅଇଲି ନାଇଁ ସେ ଜାଗା ଟା ମତେ ଟିକେ ଭଲ ଲାଗେ ଆଉ।
ଆଛା ଆଉ ମାଆଙ୍କ ମନ୍ଦିର ସବୁଠୁ କଣ କୋଉ ଭୋଗ ଭଲ ଲାଗେ ଆପଣଙ୍କୁ?
ମାଙ୍କ ମନ୍ଦିରରେ ମାରିଚଲଡୁ ପାରିଯାତ।
ଖାଇଚନ୍ତି କେବେ?
ହୁଁ ହୁଁ।
ଆଛା କେମିତି କଣ ଯାଇଥିଲେ ମନ୍ଦିର ଆଣିଥିଲେ ନା କିଏ ଜଣେ ଦେଇଥିଲେ?
ନାଇଁ ଜଣେ ସାଙ୍ଗଙ୍କ ଥ୍ରୁରୁ ମିଳିଥିଲା ଏଇ ଜିନିଷ ଆଉ।
ଆଚ୍ଛା। ଯାହା ହଉ। ଅହଭାଗ୍ୟ ତମର।
ହୁଁ।
ଆଉ ଘରେ ବାବା ମା କଣ କରୁଚନ୍ତି?
କେହି ନାହାନ୍ତି ସବୁ ଯାଇଚନ୍ତି ଆଜି ଜଣକ ବ୍ରତଘର ଯାଇଚନ୍ତି ଆଜି।
କଣ ତମେ ଗଲନି କି ନା ତମକୁ ନେଇନାହାନ୍ତି?
ନା ନା ମୁଁ ଗଲିନି।
ଆଚ୍ଛା।
ମା ଏକୁଟିଆ ଗଲା ବାପା ତ ଭଦ୍ରକରେ ଅଛନ୍ତି। ନା ମା ଏକୁଟିଆ ଗଲା। ମା ଯିଏ ଏକୁଟିଆ ଗଲା। ବାପା ଭଦ୍ରକ ରେ ଅଛନ୍ତି।
ଆଚ୍ଛା ହୁଁ। ଯାହା ହଉ। ଆଉ ରାତିରେ କଣ ଖାଇବା?
କଣ ହେଇଥିବ ଆଉ। ରୁଟି ଆଉ କଣ ହେଇଥିବ ଆଉ।
ଆ ମା ତ ପଳେଛନ୍ତି ଏବେ ରୋଷେଇ ଏବେ ପୁଣି ରୋଷେଇ କିଏ କରିବେ?
ରୋଷେଇ ବଡବାପା ବଡ଼ବୋଉ ଏମାନେ ସବୁ ଅଛନ୍ତି ମିଶିକି ।
ଓ ସମସ୍ତେ ମାନେ ଅ ମିଶିକି ରହୁଛନ୍ତି ବୋଧେ ଘର ଭିତରେ?
ହୁଁ ହୁଁ।
ଆଚ୍ଛା ଯାହା ହଉ। ଆଜିକା ମାନେ ସମୟରେ ବି ଯୌଥ ପରିବାର ଦେଖିବାକୁ ମିଳୁଚି ବହୁତ ଖୁସିର କଥା।
ହୁଁ।
ଆଉ କଣ କୁହନ୍ତୁ? ଆପଣଙ୍କର କିଛି ଅନୁଭୂତି ମାଙ୍କୁ ନେଇକି ଅଛି? କୁହନ୍ତୁ ଟିକେ।
ମାଙ୍କୁ ନେଇକି ଅନୁଭୂତି ତ ସେମିତି କିଛି ବିଶେଷ ନାହିଁ।
ଯାହା ବି ଅଛି କହିପାରିବେ।
ମା ଙ୍କୁ ନେଇକି
କିମ୍ବା ଆପଣ ଯୋଉ ଭଗବାନଙ୍କୁ ବିଶ୍ଵାସ କରୁଥିବେ, ତାଙ୍କୁ ଯଦି ନେଇକି କୌଣସି କିଛି ଅନୁଭୂତି ଥିବ ଛୋଟ ଅନୁଭୂତି ଯଉଟା ପ୍ରକାଶ ଯୋଗ୍ୟ। ଭାବୁଥିବେ, କହିବା ପାଇଁ କି କହିପାରିବେ।
ନା ନା ସେମତି ନୁହଁ। ମା ତ ସବୁବେଳେ ଅଛନ୍ତି। ଯୋଉ ସମୟରେ ଅସୁବିଧାରେ ମୁଁ ବହୁତ୍ ପଡିଚି। ଡାକିଦେଲେ, ସେ ଶୁଣିକି ସାହାଯ୍ୟ କରିଦିଅନ୍ତି, କୋଉ ବାଟରେ ନା କୋଉ ବାଟରେ ସାହାଯ୍ୟ କରି ଦିଅନ୍ତି।
ଆଜ୍ଞା।
ଯଦି ବି ଏମତି ଦି ତିନି ବର୍ଷ ତଳେ ବହୁତ୍ ବଡ ଅସୁବିଧାରେ ମୁଁ ଗୋଟେ ପଡିଥିଲି ଏ ଡାକିଲି ସେ ସମୟରେ ଯେମତି ଦ୍ରୌପଦୀ, ସେଟା ଟିକେ କହି ହବନି। ଯେମିତି, ଦ୍ରୌପଦୀ ଡାକି ଦେଇଥିଲେ ହାତ ଟେ କିକି ମୁଁ ସେମିତି, ହାତ ଟେକି କି ଡାକି ଦେଇଥିଲି। ମା ମତେ ରକ୍ଷା କର, ଆଉ ଭୁଲ୍ କରିବିନି।
ଆଚ୍ଛା।
ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ, ସେ ବିଷୟ ଟା ବଦଳିଗଲା ବଞ୍ଚିଗଲି ସେଠୁ।
ନିଶ୍ଚୟ, ନିଶ୍ଚୟ। ଭଗବାନଙ୍କ କୃପା କରୁଣା ଥିଲେ ସବୁ କିଛି ସମ୍ଭବ। ମଲା ଗଛରୁ ବି ପତ୍ର କଅଁଳି ଉଠିବ। ଆଉ ତାଙ୍କ କୃ ପା ନଥିଲେ, ତାଙ୍କ କୃପା ନଥିଲେ କିଛି ବି ହବନି। ସବୁ ଅସମ୍ଭବ। ଥିଲା ଯଦି ସମୁଦ୍ରରେ ବି ସ ପୁରା ପାଣି ଥିବ ସମ୍ପୂର୍ଣ୍ଣ ତାହେଲେ ସେ ବି ଶୁଖିଯିବ। ତାଙ୍କ କୃପା ନହବ।
ନିଶ୍ ନିଶ୍ଚିତ। ଏ ଜୀବନରେ ଯଦି ନିଶ୍ଵାସ, ପ୍ରଶ୍ଵାସ ବି ଯାଉଚି
ହଁ। ନିଶ୍ଚୟ, ନିଶ୍ଚୟ।
ହ
ଆଉ କଣ?
ହଉ। ଆଗରୁ ସବୁ ଲେଖା ହେଇକି ଅଛି। ସେ ଖାଲି ଏ, ଏ ଯୋଉ ପୃଥିବୀଟା ହଉଛି ଗୋଟେ ରଙ୍ଗ ମଞ୍ଚ। ଆମେ ସବୁ ହଉଚୁ ସିଏ ଅଛନ୍ତି ପ୍ରଯୋଜକ ଆମେ ସବୁ ହଉଚୁ।
ହୁଁ। ଆମେ ଖାଲି ରୋଲ ପ୍ଲେ କରୁଚୁ ଆଉ। ଅଭିନୟ କରିଚାଲିଚୁ ଆଉ।
ହ ଆମେ ଖାଲି ଅଭିନୟ କରୁଚୁ କିନ୍ତୁ ଯୋଉ ଅଭିନୟ କରୁଚୁ। ଆଗକୁ ଯାତ୍ରାରେ କଣ, ଆଗରୁ ସବୁ ଘୋଷିକି ରଖିଥାନ୍ତି ପାର୍ଟ ବାଇ ପାର୍ଟ କରନ୍ତି।
ହଁ
କିନ୍ତୁ ଆମର କିଛି ଘୋଷା ଘୋଷି ହୁଏ ନା ସବୁ ସିଏ କରାଏ ଆମେ କିଛି ଘୋଷି ନଥାଉ। ପାର୍ଟ କଣ ଆସିବ ଭବିଷ୍ୟତରେ କଣ ହବ ଆମେ ସେ ସବୁ କିଛି ଜାଣିନେ। ସବୁ ସେଇ କରଉଚି ସେଇ ଳିଲା କରଉଚି। ଆମେ ସବୁ ତା ଦେହରେ ଚାଲିଚୁ।
ଆଜ୍ଞା।
ହଁ।
ଭଗବାନଙ୍କୁ ତ ଏତେ ବିଶ୍ୱାସ କରୁଛନ୍ତି ଡାକୁଛନ୍ତି କେବେ ଭଗବାନଙ୍କ ଅ ଅସ୍ତିତ୍ବ କୁ ନେଇକି ମନରେ ପ୍ରଶ୍ନ ଉଙ୍କି ମାରେ ନା।
ଭଗବାନଙ୍କ ଅସ୍ତିତ୍ଵ କୁ ନେଇ କି ଉଙ୍କି କେବେ ମାରେ ନା, ନା ମାରେ ନା।
କେବେ ତ ଆସିଥିବ ଯେ ଭଗବାନ। ମାନେ ଏମିତି ତ କେବେ ଜୀବନରେ ହେଇଥିବ। ଯେ, ଏଇଟା କାହିଁକି ହେଲା ଏଇଟା ମୋ ସହ ହବାର ନଥିଲା। କେବେ ତାଙ୍କ ଦ୍ଵାରା ହେଇଥିବା କାମକୁ ନେଇକି ଅସନ୍ତୁଷ୍ଟି ପ୍ରକାଶ କେବେ ହେଇଚି।
ଆସନ୍ତୁଷ୍ଟତ ପ୍ରଥମେ, ପ୍ରଥମେ ହୁଏ। କିନ୍ତୁ ତା ପରମୂହୁର୍ତ୍ତରେ ସେ ପୁଣି ମୋ ମୁଣ୍ଡରେ କିଛି ନା କିଛି ଭ ଭର୍ତ୍ତି କରିଦିଅନ୍ତି ଯେମିତିକି କିଛି ପୁରୁଣା କର୍ମ ଥିବ ସେଥିପାଇଁ ଉପଭୁଗ କଣ ସେମିତି ପ୍ରଥମେ ପ୍ରଥମେ ତ। ଫାଷ୍ଟ ଯଦି କିଛି ଅସୁବିଧା ହେଲା ମୁଁ ତ ଏ ଭୁଲ କରିନଥିଲ ମୋତେ କାହିକି ଦେଲେ। ତାମାନେ ମର ଭୁଲ ହେଲା। ପୁଣି ସେଇ ବୋଧେ ପୁଣି ମୋ ମୁଣ୍ଡ ଭିତରେ ପୁରେଇ ଦିଏ। ତୁ ପୂର୍ବରୁ ଏମତି କର୍ମ କରିଛୁ ମେ ବି ସେଥିପାଇଁ କି ତୁ ଏମିତି ଭୋଗୁଛୁ। କିଛି ନାଇଁ ଏ ସବୁ ଠିକ ହେଇଛିିବ ଏ ସମୟ ଚାଲିଯିବ।
ଆଛା। ଯାହା ହଉ ଏତେ କିଛି ଜାଣିଛନ୍ତି ଜିନିଷ। ଆଚ୍ଛା ଆପଣ ଏଇ ଯେଉଁ ତିଥି ବାର ଗ୍ରହ ନକ୍ଷତ୍ର ଏ ସବୁ ବିଶ୍ୱାସ କରନ୍ତି।
ହୁଁ ହୁଁ ନିଶ୍ଚିତ।
ଆଛା ମାନେ କେବେ ଅବିଶ୍ୱାସ ପ୍ରଶ୍-
ଅବିଶ୍ୱାସ ନା ନା ଅବିଶ୍ୱାସ କେମିତି ଆସିବ। ପାଞ୍ଜିରେ ଲେଖା ହେଇଯାଉଛି। ଯେ ଏଇ ଦିନ ତମର ଏତିକି ରୁ ଏତିକି ସମୟ ଭିତରେ ତମର। ଚନ୍ଦ୍ର ଗ୍ରହଣ ହବ। ବର୍ଷେ ପୂର୍ବରୁ ଲେଖା ହେଇଯାଉଛି ସେଇ ତିଥି ସେଇ ବାରରେ ଚନ୍ଦ୍ର ଗ୍ରହଣ ହଉଛି।
ହଁ ସେଟା ତ ସତ କଥା କିନ୍ତୁ ଦେଖ ତିଥି ନକ୍ଷତ୍ର ଦେଖିବାକୁ ଗଲେ। ରାମଚନ୍ଦ୍ର ବି ଯେତେବେଳେ ବିବାହ କରିଥିଲେ ସେତେବେଳେ ସୀତାଙ୍କୁ ସେ ତ ଯାହାହେଲେ ରାଜ ପରିବାରରୁ ବାହା ହେଇଛନ୍ତି ମାନେ ତିଥିିବାର ଶୁଭ ନକ୍ଷ ନତ୍ର ଦେଖାଇ ବାହା ହେଇଥିବେ ତ ଯଦି ଶୁଭ ନକ୍ଷତ୍ର ଦେଖି ବାହା ହେଇଥିଲେ। ତାହେଲେ ସୀତାଙ୍କୁ ରାମଚନ୍ଦ୍ର ଛାଡିଲେ କଣ ପାଇଁ ଏତେ ଦୁଃଖ କଣ ପାଇଁ ତାଙ୍କୁ ମିଳିଲା। ତ ସେ ଜିନିଷ ମନରେ ଏକ ପ୍ରଶ୍ନ ଉଙ୍କି ମାରିନି।
ନା ନା କାହିଁକି ଉଙ୍କି ତ ମାରିଛି। କିନ୍ତୁ ତାପରେ ତା ଉତ୍ତର ତା ମିଳୁଛି ଏଇଟା ଯେ। ଆମେ ଏଠି ଯୋଉ ଆମେ ଅବିକା ଆମ ଆମେ ଚାଲିଛୁ ଆମେ ତ ଭଗବାନ ନୁ ଭଗବାନଙ୍କର ଯୋଉ ସବୁ ଅଭିନୟ ଥିଲା ସେ ସବୁ ଗ୍ରନ୍ଥ ଦ୍ଵାରା ଲେଖା ହେଇଯାଇଛି। ଆମେ ସେଇ ଗୋଟାକୁ ପଢୁଛେ ଆମ ମନରେ ଯେତେବେଳେ ଭାବୁଛେ। ଯେ ମୋ ସାଙ୍ଗରେ ଏତେ ଦୁଃଖ କଷ୍ଟ କାହିଁକି ହଉଛି ଅନ୍ୟମାନଙ୍କ ସହ ହଉନି। ସେ ସମୟରେ ସେ ଗ୍ରନ୍ଥରୁ ମିଳୁଛି ଯେ ଭଗବାନ ବି ଯେତେବେଳେ ଏଠି ଜନ୍ମଗ୍ରହଣ କରିଛନ୍ତି ସିଏ ବି ଶାନ୍ତିରେ ରହିନାହାନ୍ତି। ତାକୁ ବି ତାଙ୍କୁ ବି ଲୋକ ଶାନ୍ତିରେ ରଖେଇ ଦେଇନାହାନ୍ତି ତାଲେ ଆମେ କେମିତି ଶାନ୍ତିରେ ରହିବା।
ହୁଁ।
ବୁଝି ହେଲାକି ଯେତେବେଳେ ପ ପ୍ରଭୁ ଆ କଣ ଯେତେବେ ତେବେଳେ ରାଜ୍ୟାଭିଷେକ ତାଙ୍କର ହବାର ଥିଲା ତାଙ୍କ ବନବାସ ଯିବାକୁ ପଡିଲା। ବନବାସ ରେ ଗଲେ ସୀତାଙ୍କୁ ଚୋରି ହେଲା। କଷ୍ଟ ହେଇନି ସୀତାଙ୍କୁ ସେଠୁ ଅ ଦେ ବା ସୀତାଙ୍କୁ ସେଠୁ ଲଙ୍କାରୁୁ ନେଇକି ଆସିଲେ। ଅଯୋଧ୍ୟାରେ ପ୍ରବେଶ କଲେ ଦୀପାବଳି ଦିନ।
ହଁ
ତାପରେ ସେଠୁ ଧୋବା ଧୋବଣୀ କଥାବାର୍ତ୍ତା ହେଲେ ଯେ ସିଏ ଯାଇକି ଲଙ୍କାରେ ରହିଲା ତାହେଲେ ତାର ଚରିତ୍ର କଣ ଭ ଭଲ ଅଛି ପୁଣି ତାଙ୍କୁ ବି ଅଗ୍ନି ପରୀକ୍ଷା ଦବାକୁ ପଡୁଛି ଭଗବାନଙ୍କୁ ବି ଅଗ୍ନି ପରୀକ୍ଷା ଦେବାକୁ ପଡୁଛି।
ହୁଁ
ନା ଭଗବାନ ବି ଶାନ୍ତିରେ ରହିନାହାନ୍ତି ଆମେ କେମିତି ଶାନ୍ତିରେ ରହିବୁ ଭଗବାନ ବି ଲୋକ ଯେ କ ଭଗବାନଙ୍କୁ ବି ଲୋକ ଶାନ୍ ରେ ରଖେଇ ଦେଉନାହାନ୍ତି।
ନିଶ୍ଚୟ ତାହେଲେ ଆମକୁ ଏଇଥିରୁ ଏୟା ଶିକ୍ଷା ମିଳୁଛି ଯେ ଯୋଉଠି ଭଗବାନ ବି ସୁଖକୁ ଦୁଃଖକୁ ସବୁ ଆପଣେଇ ନେଇଛନ୍ତି। ତ ଆମେ ବି ସବୁକୁ ଆପଣେଇ ନବା ଦରକାର ଦୁଃଖ ଭିତରେ ବି ସୁଖକୁ ଖୋଜିକି ରହିବା ଦରକାର।
ବାସ୍। କେତେବେଳେ ସୁଖ କେତେବେଳେ ଦୁଃଖ କେତେବେଳେ ଧନୀ କେତେବେଳେ ଗରିବ ଏଇ ଜିନିଷ ଲାଗିକି ରହିବ ଏ ଟା ହଉଛି ସଂସାରର ନିୟମ ତାକୁ କେହି ବଦଳାଇ ଦେଇପାରିବେନି।
ନିଶ୍ଚୟ ନିଶ୍ଚୟ ଯାହା ହଉ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା। ଯଦି ଫୁଣି କେବେ ସମୟ ମିଳେ ଆମେ କଥାହବା। ଏବେ ପାଇଁ ରହୁଛି ଭାଇ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗ ଜୟ ଶ୍ରୀ ଜଗ